ଫ୍ରି ଅଛନ୍ତି।
ହଁ ଫ୍ରି ଅଛନ୍ତି କୁହନ୍ତୁ।
ଆରେ ମୁଁ ଭାବୁଥିଲି ବହୁତ ଦିନ ହେଲା ଆପଣଙ୍କ ସହିତ କଥା ହେଉନଥିଲି ତ ମୁଁ ଆଜି ଫୋନ୍ କରିଦେଲିି କି ଆପଣ କଣ କରୁଛନ୍ତି ଏବେ ଆଉ?
ମୁଁ ତ ଏଇ ଘରେ ଶୋଇଥିଲି ଆପଣ କଣ କରୁଛନ୍ତି?
ମୁଁ ବି ଘରେ ଶୋଇଛି ଆଉ କଣ ଖାଇବା ପିଇବା କିଛି ସରିଲାଣି ଆପଣଙ୍କର?
ନା ଖାଇବା ପିଇବା ତ ଏବେ ସରିନି ସମୟ ସୀମା ଅଛି ଆମର ଖାଇବାରେ ଦେଇକି ଦଶଟା ଏଗାରଟା ବେଳ ଯାଇ ଆମେ ଖାଉ।
ହଁ ଟିକେ ଦେରି କରି ଖାଇକି ଶୋଇଲେ ଭଲ ଲାଗିବ ଆଉ ଆପଣଙ୍କର ସେଠି ପାଗ କେମିତି ଦେଇଛି?
ପାଗ ତ ଆଜି ସକାଳୁ ପୁରା ବାପ ରେ ବାପ୍ କିଏ ଜୋରସୋର ଖରା ମୁଁ ତ କିଛି ବୁଝି ପାରୁନି ମୋ ମୁଣ୍ଡ ଆଜି ବହୁତ ବିନ୍ଧି ଦେଉଛି।
ଆମ ଏଠି ତ ବର୍ଷା ହଉଛି ଆମ ଏଠି କହିବାକୁ ଗଲେ ଖରା ନାହିଁ ବର୍ଷା ହଉଥିଲା ଏବେ। ଆଉ ଆପଣ ଯଦି ବହୁତ ଯ ଖରା ହଉଛି ନା?
ହଁ କଣ କରିବା ସବୁଆଡେ ପାଗ ତ ସମାନ ରହିବନି ନା।
ହଁ ସତ କଥା ବି ଆଉ ଆପଣ ଏବେ କିଛି ନୂଆ କିଛି ଦେଖିଛନ୍ତି ମୁଭି କିଛି ଦେଖିଛନ୍ତି?
ସିନେମା ତ ମୁଁ ଏବେ କିଛି ଦେଖିବାକୁ ଯାଇଥିଲି ହଁଁ ହଁ ମୋର ମନେ ପଢିଲା ମୁଁ ଏବେ ରିସଣ୍ଟଲି ଯାଇଥିଲ ଆମର ଗୋ ଗୋଟେ ଓଡିଆ ମାନେ ସିନେମା ବାହାରିଛି ମନ୍ତ୍ରମୁଗ୍ଧ ବୋଲି ଆପଣ ସେଇଟା ଦେଖିଛନ୍ତି।
ହଁ ମୁଁ ବି ବହୁତ ଶୁଣିଛି କି ଓଡ଼ିଆ ଗୋଟେ ନୂଆ ମୁଭି ବାହାରିଛି ମନ୍ତ୍ରମୁଗ୍ଧ ବୋଲି ମୁଁ ଭାବୁ ଥିଲି ଜିବି ବୋଲି ବଟ୍ ମତେ ନା ସେ ସିନେମାର ଟିକେଟ୍ ମିଳିନଥିଲା ବୋଲି ମୁଁ ଯାଇପାରୁନଥିଲି। ଆପଣ ଯାଇଛନ୍ତି ମୁଭି ଦେଖିବାକୁ ସେଇଟା।
ହଁ ମନ୍ତ୍ରମଗ୍ଧ ମୁ ସିନେମା ତ ମୁଁ ଦେଖିବାକୁ ଯାଇଥିଲି। କିନ୍ତୁ ମୁଁ ଗୋଟେ କଥା କହୁଥିଲି ଆପଣଙ୍କର ଆପଣ କେଉଁଠି ଅଛନ୍ତି କି ଦୂର ଜାଗାରେ।
କାହିଁକି କଣ ହେଲା କି।
ନାଇଁ ଆପଣଙ୍କ ଶବ୍ଦ ମତେ ଟିକେ ଶୁଭିଲାନି ଭଲ ସେ ତ ମୁଁ ସେଥିପାଇଁ ପଚାରିଲି।
ଓହୋ ଏବେ ଆପଣଙ୍କୁ ମୋ ଶବ୍ଦ ସୁଭା ଜାଉଛି।
ହଁ ଆପଣଙ୍କ ଶବ୍ଦ ତ ମତେ ଶୁଭୁଛି ହେଲେ ଟିକେ ଧୀରେ ଧୀରେ ଶୁଭୁଛି ମତେ ଟିକେ ଜୋରେ ମୋତେ ଶୁଭାଯାଉନି ଯେମିତି କି ନାର୍ମାଲି ଶୁଭେ।
ଓହୋ ଆପଣଙ୍କୁ ଏବେ ବୋଧେ ଭଲସେ ମ ଶବ୍ଦ ଶୁଭାହଉଛି ଏବେ ଆପଣଙ୍କୁ।
ହଁ ସେଇପରି ଟିକେ ଟିକେ ଚଳିଲା ଭଳିଆ।
ଆଚ୍ଛା ଆଚ୍ଛା ହଉ ଆପଣ କୁହନ୍ତୁ ଆପଣ ଯୋଉ ମୁଭି ଦେଖିବାକୁ ଯାଇଥିଲେ ଆପଣ କେମିତି କଣ ଲାଗିଲା ଆପଣଙ୍କୁ ସେ ସେ ମୁଭି କହିପାରିବେ ଆପଣ।
ମୁଁଭି ତ ମୁଁ କହିବି କି ଭାଇ ବହୁତ ହି ଭଲ ହେଇଥିଲା କାରଣ ଆପଣ ଦେଖୁଥିବେ ବିଗତ ଏଇ ତିନି ଚାରି ବର୍ଷରେ ଓଡ଼ିଆ ଇଣ୍ଡଷ୍ଟ୍ରିର ଫିଲ୍ମ ତ ବହୁତ ହିଁ ମାନେ କହିବାକୁ ଗଲେ ଏତେ ବି ମାନେ ଟକର ଦେଇ ପାରୁନଥିଲା କିନ୍ତୁ ଏଇ ମ ନ୍ତ୍ରମୁଗ୍ଧ ସିନେମାଟି ବହୁତ ହି ଭଲ ହେଇଥିଲା ମାନେ ବିଶେଷ କରି କହିବାକୁ ଗଲେ ଏଥିରେ ଯୋଉ କମେଡ଼ି ସସ୍ପେନ୍ସ ଥ୍ରିଲର ବହୁତ ହି ଆକ୍ସନ୍ ବାଲା ବହୁତ ହି ସବୁ କିଛି ଟେନର୍ ଟେନ୍ ଥିଲା।
ହଁ ମୁଁ ବି ବହୁତ ଶୁଣିବାକୁ ପାଇଥିଲି କି ମୁଭି ବହୁତ ହିଁ ଭଲ ହୋଇଛି ମୁଁ ବି ଯିବା ପାଇଁ ଚାହୁଁଥିଲି ବଟ୍ ମୋତେ ସେଇ ମୁଭିର ଟିକେଟ୍ ମିଳିପାରିଲାନି। ତ ମୁଁ ଭାବୁଛି ବି ଏବେ ବି ସେ ମୁଭି ଦେଖା ଯାଉଛି ମୁଁ ଦେଖିବି ବୋଲି ଭାବୁଥିଲି। କି କେବେ କିଛି ଦିନ ପରେ ଯିବା ପାଇଁ ତ ସେଇଟା ତାହେଲେ ଗୋଟେ ଭୂତ ମୁଭି ନୁହଁ।
ହଁ ଭୂତ ମୁଭି କିନ୍ତୁ କମେଡି ମଧ୍ୟ ଅଛି ମତେତ ତ ସେଇ କମେଡି ମୁଭିର ସବୁଠୁ ଗୋଟେ ଗୋଟେ ଗୀତ ସବୁଠୁ ଭଲ ଲାଗେ ଯୋଉ ହିଙ୍ଗ କିଙ୍ଗ ପ୍ଲସ। ତୁ ଭୂତ ଡବା ଭିତରେ ପସ୍ ସେଇ ଗୀତଟି ତ ମତେ ବହୁତ ହି ଭଲ ଲାଗେ।
ଓ ହୋ ହୋ ତାହେନେ ସେଠି ବହୁତ ମଜାଳିଆ ବି ଜିନିଷ ଅଛି ନୁହଁ। ତ ମୁଁ ତ ବହୁତ ଭଲ ହ ବି ତାହେଲେ କହିବାକୁ ଗଲେ ତ। ହଁ କୁହନ୍ତୁ।
ଆପଣ ଥରେ ଶୁଣିଲେ ଆପଣ ମାନେ ହସି ହସି ଗଢ଼ି ପଡ଼ିବେ ମୁଁ କହୁଛି।
ଆରେ ନିଶ୍ଚୟ ମୁଁ ତ ଭାବୁଛି ଏବେ କେବେ ଗୋଟେ ଜାଇକି ଦେଖିକି ଆସିବା ପାଇଁ ଆଉ ଏବେ ତ କହିବା ଗଲେ ଏଇ ତ ବାହାଛି ଆଉ କିଛି ଅଲଗା ଆପଣ ଦେଖିବା ପାଇଁ ଯାଇଥିଲେ କିଛି।
ଆଉ ଅଲଗା ସିନେମା ତ ମୁଁ କିଛି ଦେଖିବାକୁ ଯାଇନି କିନ୍ତୁ ଆଗକୁ ଆସୁଛି ଆମ ତେଲୁଗୁ ଗୋ ଟେ ମୁଭି ଆସୁଛି ୟାସ୍ ର ମୁଁ ଭାବୁଛି ତାହା ଦେଖିବାକୁ ଯିବି ବୋଲି।
ହଁ ମୁଁ ବୋଧେ ସେ ମୁଭି ନା ଟକ୍ସିକ ବୋଧେ।
ହଁ ହଁ ଟକ୍ସିକ ଟକ୍ସିକ୍।
ହଁ ହଁ। ହଁ ମୁଁ ଏଟା ଶୁଣିବାକୁ ପାଇଥିଲି ବହୁତ ଭଲ ହେଇଛି ସେଟା ମଧ୍ୟ ବି ତ ମୁଁ ଭାବୁଥିଲି ଯିବି କିନ୍ତୁ କିନ୍ତ ମୁଁ ଏଇଟା ତ ଦେଖିବାକୁ ଯାଇନି ଏଇଟା ଦେଖି ସାରିଲା ପରେ ସେଟା ଦେଖୀବାକୁ ଯିବି ବୋଲି ଭାବୁଥିଲି। ତ ଆପଣ ଯଦି ଯଦି ଆପଣ ଚାହିଁବେ ଆମେ ଦି ଜଣ ସାଙ୍ଗରେ ବି ଯାଇପାରିବା ତ ଆପଣ କଣ କହୁଛନ୍ତି।
ହଁ ଠିକ୍ ଅଛି ଆମ ଘର ପାଖରେ ତ ଶ ଶ୍ରୀୟା ସାତୀ ଅଛି ଆମ ତ ସେଇଠି ହିଁ ସବୁବେଳେ ଯାଉ ଆମେ ସେଇଠି ହିଁ ପଳେଇବା।
ଆଚ୍ଛା ହଉ ତାହେନେ ଭଲ କଥା ଆମେ ଦି ଜଣ ସେଇଟା ଦେଖିକ ସାଙ୍ଗରେ ଯିବା ପାଇଁ ଚେଷ୍ଟା କରିବା। ଆଉ ଆପଣଙ୍କ କେମିତି ଦେହ ପାଖ ଆପଣଙ୍କ ସବୁ ଭଲ ଅଛି।
ହଁ ଦେହ ତ ଏବେ ଭଲ ହିଁ ଅଛି କିନ୍ତୁ କିଛି ଦିନ ତଳେ ମୋର ଆକ୍ସିଡେଣ୍ଟ ହେଇଯାଇଥିଲା ତ ସେଥିପାଇଁ ମୁଁ ଟିକେ ଆଇ ସି ୟୁ ରେ ପଡିଥିଲି ଏବେ କିନ୍ତୁ ସ ଏବେ କିନ୍ତୁ ପୁରା ଭଲ। ଅଛି।
ଓହୋ ଆପଣଙ୍କର କଣ ହେଇଥିଲା ମାନେ କେମିତି ହେଇଥିଲା ଆପଣଙ୍କ ଦୁର୍ଘଟଣା କିପରି ହେଇଥିଲା ଆପଣଙ୍କ ସହିତ।
ଆଚୁଆଲି ମୁଁ ବାଇକ୍ ଟି ଚଲାଉଥିବା ସମୟରେ ମୋର ଜଣେ ମିତ୍ର ମତେ କଲ୍ କରି ଏବଂ ମୁଁ ଅନ୍ୟମାନଙ୍କ ଭ ତାଙ୍କ କଲ୍ ଟିକକୁ ଉଠି ଉଠେଇବା ସମୟରେ ଜଣକ ଗାଡିରେ ନେଇ ବାଡେଇଦେଲି ଏବଂ ମୋର ମାନେ ମୋର ସବୁ କିଛି ମାନେ ଦେହ ସାତ ସବୁ ଖଣ୍ଡିଆ ଖ ହେଇଥିଲା।
ଆରେ ହଁ ଦେଖ ଗାଡିରେ ଗଲାବେେଳେ କେବେ ବି ଫୋନ୍ କିମ୍ବା କୌଣସି ଯନ୍ତ୍ର ବ୍ୟବହାର କରିବା ଭଲ ନୁହେଁ କାହିଁକି ନାନା ଏ ଯେ ଅନ୍ୟ ମନସ୍କରେ ଆକ୍ସିଡେଣ୍ଟ ହୋଇପାରେ। ୟାଠୁ ଭଲ କି ଆପଣ ଗାଡ଼ି ସାଇଡ଼େ ରଖିଦେଇକି ଆପଣ ଲାଇକ୍- ଫୋନରେ କଥା ହେଇପାରିବେ ବଟ୍ ଏମିତି କରିବା ଭଲ ନୁହଁତା ଆପଣ ଆଗକୁ ନିଶ୍ଚିତ ଧ୍ୟାନ ଦେବେ। ଏବେ ଆପଣଙ୍କ ଦେହ କିପରି ଅଛି ଆପଣଙ୍କ କିଛି ଅଧିକ ଦୁର୍ଘଟଣା ଜ କ୍ଷତ ହେଇନି ତ ଆପଣଙ୍କର
ନା ନା ଅଧିକ କିଛି ନାହିଁ ଖାଲି ଗୋଡ ଟିକେ ପ୍ଲାଷ୍ଟର ହେଇଯାଇଥିଲା ମୋର।
ଓହୋ ତାହେଲେ ଯାହା ହଉ ଭଗବାନ କିଲ ଆପଣଙ୍କ ଗୋଡ଼ଟା ଭଲ ହେଇଗଲେ ସବୁ କିଛି ଭଲ ହେଇଯିବ। ତ ଆପଣଙ୍କ ଗାଡ଼ିର କିଛି ହୋଇଛି କି?
ମୁଁ ବଞ୍ଚିତ କଲି।
କ'ଣ କହୁଥିଲେ?
ମୁଁ ଭଗବାନଙ୍କ କୃପାରୁ ବଞ୍ଚିଗଲି ସେତିକି ବଡ କଥା ବନ୍ଧୁ।
ହଁ ସେଆ ତ କଥା କି ଭଗବାନଙ୍କ ପାଝ ଆଉ କିଛି ହେଇନି ଅଧିକ ଆପଣଙ୍କ ସହିତ।
ଆପଣ ଏବେ କେଉଁଠାରେ ଭୁବନେଶ୍ୱର ଅଛନ୍ତି?
ହଁ ମୁଁ ତ ଏବେ ଭୁବନେଶ୍ଵରରେ ଅଛି ଆପଣ କୋଉଠି ଅଛନ୍ତି କି?
ମୁଁ ଟିକେ ଆମର ଗାଁ କ ଆସିଥିଲି।
ଓହୋ ଆପଣଙ୍କ ଗାଁ କୁଆଡେ?
ଗାଁ ଆମର ବା ଜଗତସିଂହପୁର ଜିଲ୍ଲାରେ।
ଓହୋ ଆଉ କ'ଣ କହୁଥିଲେ? ନାଇଁ ଆସିନି କେବେ।
ଏବେ ଆସନ୍ତୁ ଆପଣଙ୍କୁ ଦିନେ ମୁଁ ସାରଳା ମନ୍ଦିର ନେଇ ବୁଲେଇ ଦେଇ ଆସିବି ଆମର ଏଠାରେ ପ୍ରସିଦ୍ଧ ମନ୍ଦିର ଏଠି
ହଁ ଠିକ୍ ଅଛି ମୁଁ ଦେଖି କେବେ ଗୋଟେ ଯିବି। ଆମେ ଯିବା ବୁଲିବାକୁ ଆପଣ ତ ସିଆଡ଼େ ମୁଁ କାଳେ ଶୁଣିଚି ମିଠା ବହୁତ ଭଲ ଲାଗେ।
ଯେବେ ବି ଯିବାର ହବ ମତେ କହିବେ ମୁଁ ଭାବୁଛି କି ଆମର ଆର ମାସ ଜୁଲାଇ ପାଞ୍ଚ ତାରିଖରେ ଗଲେ ସବୁଠାରୁ ଭଲ ରହିବ କାରଣ ସେ ଟାଇମ ରେ ଏତେ ବି ଭିଡ ଗ୍ରସ୍ତ ରୁହେନି ସେ ମନ୍ଦିର। ସେଥିପାଇଁ ଆମର ଦର୍ଶନ ବି ବହୁତ ସୁଖମୟରେ ହେଇଯିବ।
ହଁ ଠିକ ଅଛି ଆଉ ମୁଁ ବି ଭାବୁଚି ଆପଣ ବି କେବେ ଆମ ଗାଁକୁ ଆସନ୍ତୁ। ମୋ ଗାଁ ତ ଦକ୍ଷିଣ ପଟେ ଅଛି ଭଦ୍ରକ ପାଖରେ। ଦକ୍ଷିଣ କାଳି ବି ଅଛନ୍ତି।
ଓହୋ ଏହା ତ ବହୁତ ଭଲ କଥା।
ହଁ ହଁ ମୁଁ ବି ଭାବୁଥିଲି କେବେଗୋଟେ ଯିବା ପାଇଁ ତ ଆପଣ ତେବେ କହିବେ ଆପଣ ନହେଲେ ଏଇ ରଜ ସମୟରେ ଗଲେ ଭଲ ହୁଅନ୍ତାନି?
ଉଁ କେଉଁଠିକି କହିଲେ ଆପଣ?
ରଜ ସମୟରେ ଗଲେ ଭଲ ହୁଅନ୍ତାନି?
ରଜ ସମୟରେ ଗଲେ ଅବଶ୍ୟ ଭଲ ହୁଅନ୍ତା କିନ୍ତୁ ସେଇ ଟାଇମରେ ମନ୍ଦିର ଟିକେ କେ ଭିଡ ରହେ ତେଣୁ ସେଥିପାଇଁ ମୁଁ ସେ ସେଦିନ ଯିବା ପାଇଁ ଏତେ ଇଚ୍ଛୁକ ନଥିଲି।
ତାହେଲେ ଆମେ ରଜ ପରେ ପରେ ପରେ ଯିବା ଦେଖିକି କେବେ ଗୋଟେ।
ହଁ ଠିକ୍ ଅଛି ମୁଁ ସେଇ ରଜପରେ ଯିବା କଥା ହିଁ ଭାବୁଥିଲି।
ଓହୋ ହଁ ମୁଁ ତ ଏବେ ସାଙ୍ଗେ ସାଙ୍ଗେ ହି କହିବାକୁ ଗଲେ ମହେନ୍ଦ୍ରଗିରି ଯାଇଥିଲି ମହେନ୍ଦ୍ରଗିରି ରୁ ବୁଲିକି ଆସିଚି। ସେଠି ବହୁତ କହିବାକୁ ଗଲେ ବହୁତ ଭଲ ଜାଗା କହିବାକୁ ଗଲେ ମୁଁ ଭାବୁଥିଲି କି ଆଉ ଥରେ କେବେ ଗୋଟେ ସାଙ୍ଗମାନଙ୍କ ସହିତ ମିଶିକି ଯିବା ପାଇଁ ସେଇଠି ବହୁତ ବ ବହୁତ ସାରା ପାହାଡ଼ ଅଛି। ମୁଁ ସେଠି ଖାଇବା ପିଇବା ବ୍ୟବସ୍ତା ବହୁତ ଭଲ ଆମର ଜଣେ ସେଠି ଚିହ୍ନାଅଛନ୍ତି ଆମକୁ ଶସ୍ତାରେ ଘର ବି ମଧ୍ୟ ମିଳିଯାଇପାରିବ।
ସେଠି ତ ପାହାଡ ଏରିଆ ସେଠି କଣ କଣ ଖାଇବାକୁ ଭଲ ମିଳେ?
ସେଠି ପାହାଡିରେ ତ କହିବାକୁ ଗଲେ ବହୁତ ହିଁ କମ୍ ଜିନିଷ ଖାଦ୍ୟ ଖାଇବାକୁ ମିଳେ ବଟ୍ ଯାହାବି ମିଳେ ବହୁତ ଭଲ ଖାଇବାକୁ ମିଳେ। ଏମିତିକି ହେଇଗଲା ଲଡୁ ହେଇଯାଉ। କି କିଛି ଅଲଗା ଦ୍ରବ୍ୟ ହେଇଯାଉ ଖାଦ୍ୟ ଦ୍ରବ୍ୟ ସେଠି ରୁଟିର ଆଉ ସେମାନେ ଚିକେନ୍ ବହୁତ ଭଲ ପସନ୍ଦ କର ତା ଖାଇବାକୁ।
କିନ୍ତୁ ଆପଣ ତ ଜାଣିଥିବେ ମୁଁ ତ ଭେଜିଟେରିଆନ୍?
ହଁ ମୁଁ ସେଇଆ କହୁଥିଲି ଆପଣ ତ କିଛି ଆଇଁଷ ଯୁକ୍ତ ଖାଦ୍ୟ ଖାଆନ୍ତି ନାହିଁ। ଆପଣଙ୍କ ପାଇଁ ବହୁତ ଭଲ ଭଲ ଜିନିଷ ଅଛି ସେଠି କହିବାକୁ ଗଲେ।
କିନ୍ତୁ ଯେହେତୁ ପାହାଡ଼ ଉପର ଏରିଆ ତେଣୁ ସେଠିକାର ଖାଦ୍ୟ ପେୟର ମୂଲ୍ୟ ତ ବହୁତ ଅଧିକ ହୋଇଥିବ ଆ ଆକାଶ ଛୁଆଁ ହେଇଥିବା ନାଁ ବନ୍ଧୁ?
ନାଇଁ ନାଇଁ ସେଠି ଖାଦ୍ୟପେୟର ଏତେ ଅଧିକ ପଇସା ନୁହଁ ବହୁତ ଶ ତେ ଖାଦ୍ୟ ଫାଦ୍ୟ ମିଳିଗଲା। ଏସବୁ କହିବା କଥା କି ବହୁତ ଅଧିକ କିନ୍ତୁ ଏତେ ଅଧିକ ନୁହଁ ଆମେ ଗୋଟେ ଗାଁ ବାଟ ଦେଇ ଯାଇଥିଲୁ। ସେ ଗାଁର ଲୋକ ମଧ୍ୟ ବହୁତ ଭଲଥିଲେ ଆମ ସହିତ ବହୁତ ଭଲ ବ୍ୟବହାର କରିଥିଲେ ଓ ମୁଁ ସେ ଏଇଠି ବୋଧେ ଘର ଦେଖି ରହିଥିଲି। ସେଠିକାର ଖାଦ୍ୟ ଓହୋ କେତେ ବଢ଼ିଆ ଥିଲା ମୁଁ ଆପଣଙ୍କୁ କହିପାରିବିନି କେତେ ଭଲ ଥିଲା।
ଓହୋ ତେ ତାହେଲେ ବେଶ ଭଲ ହବ।
ହଁ ଭାବୁଥିଲି କେବେ ଗୋଟେ ଜିଇଁକି ଦେଖିକି ଯିବା ପାଇଁ। ତ ଆପଣଙ୍କର ଆଉ ସାଙ୍ଗମାନେ ସବୁ କେମିତି କଣ ଅଛନ୍ତି ସମସ୍ତେ?
ହଁ ସାଙ୍ଗମାନେ ତ ବହୁତ ହି ଭଲରେ ଅଛନ୍ତି ତାଙ୍କରି ପାଇଁ ତ ସବୁ କିଛି ଏବେ ବହୁତ ଭଲ ଭାବରେ ଚାଲିଚି ସେ ତ ତାଙ୍କ କାମରେ ବ୍ୟସ୍ତ ସବୁ ପଢାପଢିରେ ବ୍ୟସ୍ତ।
ହଁଁ ଏବେ ତ ବହୁତ ହିଁ କହିବାକୁ ଗଲେ ଜୀବନର ଗୋଟେ ବହୁତ ଭଲ କ୍ଷେତ୍ରରେ ସମସ୍ତେ ବାହାରିଲେଣି ତ ସେଥିପାଇଁ ତ ଭଲ ହିଁ ଜିନିଷ।
ଆଉ କଣ କହୁଛନ୍ତି ଆପଣଙ୍କ ଘରେ ଆଜି କଣ ରୋଷେଇ ହେଇଚି ନା ହୋଇନି?
ନାଇଁ ଆମ ଘରେ ଏବେ ତ ରୋଷେଇ ହଉଚି। ଆମ ଘରେ ଆଜି ରୁଟି ହଉଚି ରୁଟିକୁ ଛତୁ ତରକାରୀ ହଉଛି ତ ମ ତ ବହୁତ ଭଲ ପସନ୍ଦ ବି କହିବାକୁ ଗଲେ ଛତୁ ତରକାରୀ। ତ ମୁଁ ତ ବହୁତ ଭୋକିଲା ଅଛି ଯାଇଁକ କେବେ ଗୋଟେ ଏବେ ଯାଇ ଖାଇବି ବୋଲି ଭାବୁଛି।
ଛତୁତକାରୀ ତାହା ତ ବହୁତ ବଢିଆ କଥା ଏବଂ ଆଉ ଗୋଟେ କଥା ଜାଣିଛନ୍ତି ଆଜି ଆମ ଘରେ ମଧ୍ୟ ଛତୁତକାରୀ ହେଇଛି।
ଓହୋ ଆରେ ବାସ୍ ବହୁତ ଭଲ କଥା ତ କହିବାକୁ ଗଲେ।
ଆଉ ସେ ଛତୁ ମୁଁ ନିଜେ ପ୍ରସ୍ତୁତ କରିଛି ବଟର ବଟର ପନିର ଆଉ ବଟର ମସରୁମ୍।
ଆରେ ତାହେଲେ ଆମକୁ କେବେ ଗୋଟେ ଦିଅନ୍ତୁ ବନିକି ଖାଇବାକୁ? ତ ମୋତେ ବହୁତ ଭଲ ଲାଗନ୍ତା ଯଦି ଆପଣ ନିଜ ହାତରେ ବନେଇକି ଖା ଆପଣ ମୋତେ କେବେ ଖାଇବାକୁ ଦେଲେ ବହୁତ ଖୁସି ହୁଅନ୍ତି।
ହଁ ହଁ ମୁଁ ତ ଦବାକୁ ସବୁବେଳେ ପ୍ରସ୍ତୁତ ଅଛି ଆପଣ ଖାଇଲେ ହେଲା।
ଆଚ୍ଛା ହଉ ଆଉ ଆପଣ କଣ କହୁଛନ୍ତି? ଆପଣ ମୁଁ କେବେ ଗୋଟେ ଫ୍ରି ହେଲେ ଆପଣଙ୍କୁ କହିବି ଆମେ ମୁଭି ଦେଖିବାକୁ ଯିବୁ।
ହଁ ଠିକ୍ ଅଛି ମୁଁ ଅବଶ୍ୟ ଆପଣଙ୍କୁ ଜଣେଇବି ସେଥିରେ କୌଣସି ସନ୍ଦେହ ନାହିଁ।
ହଁ ହଁ ନିଶ୍ଚୟ ଆପଣ ବି ଜଣାଇବେ କେବେ ଗୋଟେ ଆପଣ ଗାଁକୁ ଯିବା ମୁଁ ବି ଆପଣଙ୍କୁ ମୋ ଗାଁକୁ ନେଇକି ଯିବି। ହଉ ଆଜି ପାଇଁ ତ ମୁଁ ଏତିକି ରଖୁଛି ସମୟ ହେଲାଣି ମୁଁ ଯାଉ ଖାଇବାକୁ ଆପଣ ବି ଯାଆନ୍ତୁ।
ଅବଶ୍ୟ।